ସାଙ୍ଗ
ହୁଁ ନମସ୍କାର ନମସ୍କାର କଣ କରୁଛନ୍ତି ଆପଣ?
ଏଇ ଆମର ଏଇ ଫିଷ୍ଟି ଗୋଟେ ହଉଛି ଆୟୋଜନ।
ଓହୋ ଏକା ଏକା କରି ଖାଉଛ ସବୁ ଆଉ କଣ ହଉଛି ଫିଷ୍ଟି ରେ?
ଚିକେନ ଟେ ହଉଛି ଆଉ ବିରିୟାନୀ ଚାଉଳରେ ଭାତ ଟା ହଉଛି ଆଉ କାକୁର ସାଲା ଟା ହବ। ଆଉ ଆଉ ଥଣ୍ଡା ଆଣିଥିଲେ ସବୁ ପିଇଦେଲେ। ଥଣ୍ଡା ଆଣିଥିଲେ ସବୁ ପିଇଦେଲେ ମୋ ପାଇଁ ରଖିନାହାନ୍ତି। ନା ଆଇସ୍କ୍ରିମ ଆଉ ଆଣିଲେନି ଥଣ୍ଡା ଆଣିଥିଲୁ ମୋ ପାଇଁ ରଖି
ଏହି ପାଗ ଶୁଣ ଏଇ ପାଗ ଯେମିତି ହେଇଛି ନା ବର୍ଷା ପକଉଛି ବଢିଆ ତମେ ଫିଷ୍ଟ କରିଛ କିନ୍ତୁ ଟିକେ ଏପଟେ ଦିଟା ଆଣ ଛାଣିକି ଏପଟେ କର ରାନ୍ଧୁଥିବ ଏପଟେ ଦିଟା ପା ଖାଉଥିବ ଏପଟେ ରାଧ ହଁ ଯୋଉ ମଜା ଲାଗିବେ ଅତି ଆନନ୍ଦ। ମୟ ମନ ପରେ ଶାନ୍ତି ହେଇଯିବ ମନପୁରା ଶାନ୍ତିମୟ ହେଇଯିବ। ଆଉ ଆପଣ ଘରେ ସବୁ ଭଲ ଅଛନ୍ତି? ଆପଣଙ୍କ ଘରେ ସବୁ ଭଲ? ଦେହ ପା ସୁସ୍ଥ ଅଛି ତ ଦେହ ପାଇଁ ସୁସ୍ଥ ସବୁ?
ହଁ ସୁସ୍ଥ ସମସ୍ତଙ୍କର ଏବେ ଅଛି ବର୍ଷାରେ କାହା ଖରାପ ହେଇନି ଆଉ। ଆପଣଙ୍କର?
ନା ନା ଆମ ଘରେ ସବୁ ବହୁତ ହି ଭଲରେ ଅଛନ୍ତି ମୁଁ ବି ବହୁତ ହି ଭଲରେ ଅଛି। ମୋର ଆଜି ଦିନଟି ବହୁତ ହି ଭଲରେ କଟିଛି ଆପଣଙ୍କ ଦିନଟା ଆଜି କିପରି କଟିଛି?
ହଁ ମୋର ବି ଦିନଟା ଆଜି ବହୁତ ଭଲରେ କଟିଛି।
ଯା ପ୍ରଭୁଙ୍କର ମଙ୍ଗଳ ଆଶୀର୍ବାଦ ଆମ ଉପରେ ସବୁ ଅଛି ସେଥିପାଇଁ ଆମର ଦିନ ଗୁଡିକ ବହୁତ ହି ଭଲ ଭାବରେ କଟୁଛି।
ଠିକ କଇଲ।
ଆପଣ ଆଜି ଦିନରେ କଣ ଖାଇଥିଲେ?
ଆଜି ଦିନରେ ମୁଁ ପଖାଳ ଖାଇ ଦେଇେଛି ବର୍ଷା ପାାଗରେ। ପଖାଳ ଆଳୁଦ ଆଳୁ ଭଜା ଏଇଆ ଖାଇଛି ଆଉ।
ଆପଣ ଏମିତିକା ପାଗରେ ପଖାଳ ଖାଉଛନ୍ତି ଏହା କଦାପି ଉଚିତ ନୁହଁ ଥଣ୍ଡା ଆପଣଙ୍କୁ ଧରିପାରେ। ଆପଣ ଦେହକୁ ଆପଣ ଯତ୍ନ ନିଅନ୍ତୁ।
ହଁ ଆପଣ ଯୋଉଟା କହିଲେ ଠିକ କଥାଏ କିନ୍ତୁ ଇଚ୍ଛା ହେଲା ପଖାଳ ଖାଇବା ପାଇଁ ତ ଖାଇଦେନି ଯେମିତି ବର୍ଷା ପାାଗରେ ଇଛା ହବ ବେଶୀ ଥଣ୍ଡା ପିଇବାକୁ ଆଇସ୍କ୍ରିମ ଖାଇବାକୁ ସେମିତି ଇଚ୍ଛା ହେଲା ଆଉ।
ହଁ ଏଇଟା ଯୋଉଟା କହିଲେ ଠିକ କଥା ଆମକୁ ଇଚ୍ଛା ତ ସବୁ କିିଛି ହୁଏ କିନ୍ତୁ ଆମକୁ ଇଛା ତାକୁ ମାରିବାକୁ ପଡିବ। କାରଣ ଆମକୁ ଆମେ ଯଦି ଆମ ଦେହର ଯତ୍ନ ନ ନେବା ଆଉ କେହି ବି ନେବେନି ସେଥିପାଇଁ ଆମେ ସର୍ବଦା ଭଲ କଲେ ଭଲ ଖାଇଲେ ଭଲ ପିଇଲେ ଭଲରେ ରହିବା।
ହଁ ଠିକ୍ କହିଛନ୍ତି ଆପଣ।
ହଁ ଯେହେତୁ ପ୍ରଭୁ ଶ୍ରୀ ଜଗନ୍ନାଥ ହେଇକଣ ଅନ୍ଶନ ରେ ଅଛନ୍ତି ତାଙ୍କ ଦେହ ଅଛି ଥଣ୍ଡା ହେଇଛି ତାଙ୍କୁ ଜର ହେଇଛି ଥଣ୍ଡା ଜର ତେଣୁ ଆମ ସମସ୍ତଙ୍କୁ ବି ଆପ ଧରିବ ସବୁ ଦେହ ଖରାପ ହବ ଥଣ୍ଡା ହବ ଜର ହବ ସେଥିପାଇଁ ଆମକୁ ଦେଖି ଚଳିବାକୁ ପଡିବ ଆପଣ ପଖାଳ ଖାଆନ୍ତୁ ନାହିଁ ଏଇ ଦିନ ଏଇ ଯୋଉ ପାଗ ଦଉଛି ବର୍ଷା ପାଗକୁ ମେଘ ହଉଛି ମାନେ ଏ ପାଗରେ ଯେତେ ଆପଣ ଘରେ ରୁହନ୍ତୁ ସୁସ୍ଥ ଖାଦ୍ୟ ଖାଆନ୍ତୁ ଭାତଟି କରନ୍ତୁ। ଚିକେନ ଟେ କରନ୍ତୁ ମୁଁ ତ କହିବି କି ନା ଆଇଁଷ ହିଁ ଖାଇବା। ଆପଣ କମେଇ ଦିଅନ୍ତୁ କାରଣ ଆଇଁଷ ଏ ସବୁ ଖାଇଲେ ଦେହ ପାଇଁ ଅଧିକ ରୋଗ ହଉଛି। ବାହାରେ ସବୁ କଣ ଏ ସବୁ ମାଲି ମସଲା ତେଲ ଭାଜି। ଏସବୁ ଖାଆନ୍ତି ନାହିଁ ସେମାନେ ସବୁ ସିଝେଇବେ ଖାଇବେ। ସେହିପରି ଯଦି ଆପଣ ସି ଯ ବି ଖାଇବେ ତାହେଲେ ଆପଣଙ୍କ ଦେହ ବି ମ ମଧ୍ୟେ ବହୁତ
ହଁ ଠିକ ସିଝିବା ଖାଇଲେ ତେଲ ଫେଲ ନ ପକେଇନି ଆଉ ଭଲ ଲାଗୁନି। ତାଉ ସେ ଖାଦ୍ୟ ନା ଏଇ ଖାଇବାକୁ ଆଉ ରାଜି ହଉନାହାନ୍ତି ହଁ ଭଲ ନୁହେଁ ଆମ ଦେହ ପାଇଁ ଭଲ ବୁଝୁଛି କିନ୍ତୁ ତାକୁ ତ ଦେହରେ ଯା ଦେହରେ ଗଲେ କଣବ ଆମ ସ୍ଵାଦ ମାରିକି ଖାଇବାକୁ ଆଉ ଭଲ ଲାଗୁନି ଆଉ।
ହଁ ଯୋଉ ଜିନିଷଟା ଆମ ପାଟିକି ସ୍ଵାଦ ସେଇଟା ମୋ ଦେହକୁୁ ଖରାପ ଯୋଉ ଜିନିଷ ତମ ବାଟିକି ଖରାପ ସେଟା ଆମ ଦେହକୁ ଭଲ ସେଥିପାଇଁ ସର୍ବଦା ଚିକେନ ମାଲି ମସଲା ଖାଆନ୍ତୁ ନାହିଁ ସିଝେଇ ସାଜିି ଖାଆନ୍ତୁ ବହୁତ ହି ଭଲ।
ଠିକ କହିଲ।
ହଁ ଆଉ ଆପଣ ବୁଲିବାକୁ କୁଆଡେ ଯିବାକୁ ପ୍ଲାନିଂ କରୁନାହାନ୍ତି ଗୋଟେ ଯିବା।
ହଁ ଯିବା ଆପଣ ଯୋଉଆଡେ କହିବେ ସେଆଡକୁ ଯିବା ଆପଣ କିଛି ଜାଗା ଭାବିଛନ୍ତି?
ନିଶ୍ଚିତ ଭାବରେ ମୁଁ ନ ଭାବିଥିଲେ କହି ନଥାନ୍ତି ମୁଁ ଭାବିଛି ଆମେ ସାଙ୍ଗମାନେ ମିଶି ଚାଲନ୍ତୁ ଅଶୋକଝର ଯିବା ସେଠି ମଧ୍ୟ ଗୋଟେ ଭୋଜି କରିକି ବଣଭୋଜି କରିକି ଖାଇକି ଆସିବା ମଧ୍ୟାହ୍ନ ଭୋଜନ ରେ।
ହଁ ଯିବା କରିବା କଣ କଣ ସବୁ ଦରକାର ହବ ତଥାପି?
ଦେଖନ୍ତୁ ଆମେ ଯେତେ ଯିବାକୁ ପଡିବ ଆମ ପ୍ରଥମେ ତ ଗୋଟେ ଆମେ ଭାବିଛୁ ଗୋଟେ ଗାଡି ବଡ ଗାଡି କରିବା ସବୁ ସାଙ୍ଗ ମାନ ମିଶି ହଁ ସା ମାନେ ମିଶି ତା ଦେହରେ ସଙ୍ଗୀତ ବଜେଇବା ସ ଗୀତରେ ଆମେ ନୃତ୍ୟ କରି କରିକି ଗାଡିରେ ଯିବା ଡଷ୍ ଜାଗାରେ ଯାଇକି ପହଞ୍ଚିଲା ପରେ ଆମେ ସେଠି କରିପାରିବା ଯେମିତି କି ଭାତ ହଉଛି ଚି କେନଉ କି ସାଧାରେ ଯଦି କିଏ ଖାଇବେ ଯୋଉ ଆମିଷ ଗ୍ରହଣ କରୁନାହାନ୍ତି ସେମାନଙ୍କ ପାଇଁ ସାଧାରଣ ପନିର କରିପାରିବାଉ ନ। ଚିଲି ଛତୁ କରିପାରିବା ଏମିତିକି ବହୁତ ସାରା ଜିନିଷ ଅଛି ଆପଣ କୋଉଟା କରି ଶିଖିଛନ୍ତି ଆପଣଙ୍କୁ କୋଉଟା ଭଲ ଲାଗେ? ଖାଇବାକୁ କୁହନ୍ତୁ ଆପଣ
ମୋତେ ତ ସବୁଠାରୁ ଭଲ ଲାଗେ ଆଇଁଷ ଆଇଁଷ ଯାହା ଯାହା କରିବା ଆଇଁଷ ଉପରେ ମୋତେ ଭଲ ଲାଗେ। ତ ଆମେ ବଜେଟ ଗୋଟେ କରିବା ସେଇ ଯୋଉ ପଇସା କରିବା। ସେଇ ହିସାବରେ ଆମେ ଦେଖିକି ଆୟୋଜନ କରିବା ତ ଆମର ଗାଡି ଗୋଟେ କରିବା ତ ସମସ୍ତେ ରାଜି ହେବେ ଦେବେ ତ ସେଇ ହିସାବରେ ଆମେ ଗୋଟେ କଣ କରିବା
କିବ ହଁ ଆମେ ଶୁଣ ଆମେ ଆଜ୍େ ସେ ସବୁ ନୁହଁ ଆଗ ଆମେ ଗାଡି ବାଲାକୁ ପଚାରିଦବା କେତେ ଟଙ୍କା ଆପଣଙ୍କ ନେବେ? ଆମେ ସେଇଟାକୁ ରଖିବା। ତାପରେ ଆମର ମାନେ ଗୋଟେ ଇଏ ଗ୍ରୋସରୀ ଜିନିଷର ସେଟା ଗୋଟେ ଲିଷ୍ଟ କରିବା ସେଟା କେତେ ଟଙ୍କା ଖର୍ଚ୍ଚ ହବ ସେ ପଇସା କୁ ଧରିବା। ପନିପରିବା ଯେତିକି ବି ଜିନିଷ ରହିଲା ଆହୁରି ଭଡରେ ଆଣିବା ମାଇକି ଆଣିବା। ସଙ୍ଗୀତ ବଜେଇିବା ପାଇଁ ଧର ଆମେ ଗ୍ୟାସ୍ ଆଣିବା ରୋଷେଇ କରିବା ପାଇଁ। ସେ ସବୁ ପଇସା ମିଶିକି ସବୁ ପଇସା ଧର ହେଲା ଦଶ ହଜାର ଆମେ ଦଶ ହଜାର କୁ ଡିଭାଇଡ କରିଦବା ଯେ ଦତିି ଜଣ ଯିବା ଯେତିକି ଟଙ୍କା ଲେଖା ହେ ପଡିବ ସବୁ ଦେଇକି ଆମେ ଯାଇକି ଖୁସି ଭୟରେ ପିକନିକଟି କରିକି ଆସିପାରିବା।
ହଁ ଠିକ କହିଲେ ତାପରେ ଆମେ ଭାବ ଭାବିବା କୋଉଟା ସ୍ଥିର କରିବା କି ଆମେ କଣ ଆଏ ଖାଦ୍ୟ ପ୍ର କରିବେ ଆମେ ଯେମିତି ସ୍ଥିର କରିବାର କିଏ ଭାତ ଖାଇବେନି।
ହୁଁ ସେ ସେ ସବୁ ଆମେ ଆଗ୍ର ହିଂ ସେଇ ସବୁ ଆମେ ଆଗରୁ ହିଁ ଆଲୋଚନା କରିକି ଯାଇଥିବା। କାରଣ ସେଠି ଯାଇକି ଯଦି ଆମେ ଏମିତି ଆଲୋଚନା କରିବା ଆମ ଦିନଟି ବାଧ୍ୟ ହେଇଯିବ ଆମେ କିଛି ବି କହିପାରିବାନି କିଛି ବି କରିପାରିବାନି। ପାଇଁ ଆମେ ସର୍ବଦା ଘରୁ ହି ଆଲୋଚନା କରିକି ହଁ ଘରୁ ଆଲୋଚନା କରି ଦେଇଯିବା ସବୁଠୁ ଭଲ ରହିବ। ଆଉ ଆପଣ ଦୁର୍ଗା ପୂଜା କାଳୀ ପୂଜାରେ ଏ ସବୁରେ କୁଆଡେ ଯିବେ ଆପଣ ବୁଲିବାକୁ?
ତତେ କୋଉ ଟାଇମରେ ଯିବେ କହିଲେ?
ଦୁର୍ଗା ପୂଜା କାଳୀ ପୂଜା ଆପଣ କୋଉ ଜାଗାକୁ ସବୁ ଯିବେ ବୁଲିବାକୁ?
ଦୁର୍ଗା ପୂଜାରେ ଆମର ତ ମାର୍କେଟ ଉପରେ। ଆମର ଯଉ ବଜାରଟି ଅଛି ତା ସେଇ ଜାଗାରେ ଦୁର୍ଗା ଠାକୁର ବସନ୍ତି। ତ ସେଠି ଆମର ପାଖକୁ ଟିକେ ରାବଣ ଗୋଟେ ତିଆରି କରାଯାଏ। ସେଇଠି ଆମର ରାବଣ ତିଆରି ହୁଏ ତ ସେଠି ମେଁଞ୍ଚ ଲୋକ ଭିଡ ହୋଇଇଯାଏ ରାସ୍ତା ଉପରେ ହୁଏ। ଗାଡି ସବୁ ଯିବା ପାଇଁ ବି ବହୁତ କଷ୍ଟ ହୁଏ। ତ ସେମାନଙ୍କୁ ବୁଲେଇବାକୁ ପଡେ ତାପରେ ଆମ୍ବୁଲାନ୍ସ ଗଲେ ତାକୁ ତ ଅଟକେଇ ହବନି। ତାଙ୍କୁ ହଁ କାହିଁକି ନା ଜଣଙ୍କ ଜୀବନ ମରଣର କଥା ତାଙ୍କୁ ଫେର ସାଇଡ କରିବାକୁ ପଡିବ ଗା ତାପରେ ବାଣ ଫୁଟିବ ତାପରେ ବିଞ୍ଚ ପ୍ରକାର ବାଣ ସବୁ ଆସିଥାନ୍ତି ବାଣୁ ଆସିଥାନ୍ତି।
ଏଇ ଏଇକଣା ବି ସବୁ କଣ କହିଲ ଏଇଣା ଫୋନ ଫୋନ ହେଇଗଲାଣି ଏତେ ମାନେ ଏଇ ଡିଜିଟାଲ ହେଲା ଦିନ ଠାରୁ ମାନେ ପିଲାମାନୋନେ ସବୁ ମିଳାମିଶା କମିଗଲାଣି କିଛି ଗୋଟେ ଜିନିଷ କରିବାକୁ ଆଗ୍ରହ କମିଗଲାଣି। ଯେମିତି କି କିଛି ରାବଣ ପୋଡି କହିଲେ ଆପଣ ରାବଣ ପୋଡି କେତେ ଆମ ଗାଁରେ ମାନେ ବହୁତ ଦୀର୍ଘ ଦିନ ହବ ଚାଲି ଆସି ଦୀର୍ଘ ବର୍ଷ ହବ। କିନ୍ତୁ ଏଇ କିଛି ବର୍ଷ ହବ ଚାଲୁନି କାରଣ ଏଇ ପିଲାଙ୍କ ମନମଳିନ ମିଶୁନି। କି ଓ ପିଲା କେତେବେଳେ କାହାର ମନ କଣ କେହି କିଛି କହିପାରିବେନି। ସେଥିପାଇଁ ନିଜ ଘରେ ସର୍ବଦା ନିଜେ ନିଜେ ରହିଲେ। ମାନେ ସେ ଯେତେବେଳେ ସର୍ବ ମିଶିକ କଲେ ଗୋଟେ କାମଟି ହେଇପାରିବ। ଯେମି ଜଣେ ମନା କରିବ ଜଣେ କହିବ ହଁ କରିବା ସେମିତି ହେଇପାରିବ ଆମ ସେଇଥିପାଇଁ ଆମ ଏଇଠି ଆମର ରାପଡ ପୋଡି ହଉନାହିଁ ଆଉ।
ଏ ବି ସବୁ ଛୁଆ କଲେଣି ଯୋଉମାନେ ତାଙ୍କୁ ଗୋଟେ ଜାଗାରେ କାମ କହିବେ ତା କିଏ ଡାକିବେ ସିଏ ଆସିବେନି। ଖାଲି ଘରେ ପଶିକି ରହିବେ। ଆଉ ଆଗ ଭଳିଆ ଖେଳୁନାହାନ୍ତି। ଆମର ଛୋଟବେଳେ ସବୁ
ଦୁ ନାହାନ୍ତି ଆଗରୁ ଆମେ ଛୋଟବେଳେ କେତେ ମଜାମସ୍ତି କରନ୍ତି ଇଏ କରନ୍ତି। ଏଇ ଖିଣା ଆଉ ସେ ସବୁ ନାହିଁ। ଏ ସବୁ ଏଇଖିଣା ସବୁ ନିଜେ ନିଜ ଘରେ ସବୁ ରହିବା ଭଲ ପାଇଲେ ନିଜ ନିଜ ଘରେ ରହିଲେ କିଛି ବି ନାହିଁ କିନ୍ତୁ ଯେ ଆପଣ ଖାଲି ଯେତିକି ସାଙ୍ଗମାନେ ମିଳୁଛନ୍ତି ନା ତାଙ୍କ ଭିତରେ ଯେତେ ସମୟ ପା ଇଏ କରିବେ ସମୟ ସ୍ପେଣ୍ଡ କରିବେ ସେତେ ଭଲ ସର୍ବଦା ଭଲ ହବ। ସେଗୁଟା ସବୁ ମେମୋରି ଦିନ ପଳେଇବ କାଳ ପଳେଇବ ଏଇ ଜିନିଷ ସବୁ ରହିଛି ଆମ ସହିତ। ସେଥିପାଇଁ ଆମେ ଚେଷ୍ଟା କରିବା ଆମେ ସାଙ୍ଗ ହଉ ସାଥି ହଉ ଏମାନଙ୍କ ସହିତ ଅଧିକ ସମୟ ଆମେ ମାନେ ଦେଇପାରିବା ଯେମିତି।
ହଁ ଠିକ କହିଲେ। ଆମର ସିମତି ଛୋଟବେଳେ ଆମେ ନୁଚୁକାଳି ସବୁ ଖେଳୁ ଛୁଆ ଆସନ୍ତି।
ଆଉ ଲୁଚୁକାଳି ବ୍ୟାଟ ବଲ ବ୍ୟାଡମିଣ୍ଟନ କ୍ୟାରମ ଚୋର ପୋଲିସ କେତେ କଣ ଆମେ ନଖେଳିଛନ୍ତି ଆପଣ ନିଜେ କୁହନ୍ତୁ।
ଏବେ ଛୁଆ ଗୁଡା କିଛି ଖେଳୁନାହାନ୍ତି। ଖାଲି ମୋବାଇଲ ରେ ପଶି ଯାଉଛନ୍ତି। ମୋବାଇଲରେ ଗେମରେ ଖାଲି କହୁଛନ୍ତି ମାରେ ମାରେ ମତେ ବଞ୍ଚା ବଞ୍ଚା।
ପଞ୍ଚାବଞ୍ଚା ଏଇ ସବୁ କଣ? ଏମାନଙ୍କୁ ସବୁ ମୋବାଇଲ ବାଇ କରିଦେଇଛି। ଏମାନଙ୍କୁ ସବୁ ମୋବାଇଲ ବାଇ କରିଦେଇଛି। ଆପଣ କୋଳି ଖାଇଛନ୍ତି ନା ବର କୋଳି?
ହଁ।
ଏବେ ଏବେ ଯୋଉ କୋଳିଟା ହଉଛି ସେଟା କଣ ଖ ଯୋଉ କିଏ କୋଳି ସେଟା? ହଁ ସରି ଜାମୁ କୋଳି ଏଥର ଖାଇସାରିଲେଣିି ଆପଣ?
ହଁ ଜାମୁକୋଳି ଖାଇଛୁ। ଦିଟା ତିନିଟା ଗଛରୁ ଖାଇଥିଲୁ। ହଁ ଦିଟା ତିନିଟା ଗଛରୁ ଖାଇଛୁ। ଯୋଉ ଛୋଟ ଛୋଟ କୋଳି ଯୋଉଗୁଡା ସେଗୁଡା ଭଲ ଲାଗେ। ଆଉ ଯୋଉ ବଡ କୋଳି ମତେ ଭଲ ଲାଗେନା। ସେଥିରେ ଟିକେ ଲୁଣ ପକେଇକି ଖାଇବେ।
ହଁ ଲୁଣ ପକେଇକି ଖାଇଲେ ଟିକେ ଭଲ ଲାଗିବ।
ହଁ ଠିକ୍ କ
ଗ୍ରାମରେ ଲାଷ୍ଟକୁ ଆମର ନଦୀ ଅଛି। ନଦୀ ପାଖରେ କଣ୍ଡିଆ ଅଛି। କଣ୍ଡିଆ ପାଖରେ ସେଇ ଗଛ ଅଛି। ଜାମୁକୋଳି ଗଛ ଆମେ ସବୁ ଛୁଆ ମାନେ ମିଶି ଆମେ ଯାଉ ସେଠୁ ଖୋଳି ପାରୁ। ଲୁଣ ଲଗେଇ ଖାଉ। କେତେ ଭଲ ଦିନ ଥିଲା ସେଗୁଡା ସବୁ। ଏବେ ହେଲେ ଏଇ ଯୋଉ ବର୍ଷା ହଉଛି କାଦୁଅ ହଉଛି। ତମେ ସେପଟେ ବର୍ଷା କାଦୁଅ କେମିତି ଖବର ମୁଁ ପଚାରିବି ରହିଥାଅ। ଏବେ ସେଥିପାଇଁ ଆମେ ଆଉ ଯାଇପାରୁନୁ। ଏଇ ସେ ସବୁ ଦିନ ଆଗରୁ ସବୁ ଥିଲେ ସେ ସବୁ ଏବେ ଆମେ ମନେ ପକଉଛୁ। ତମ ସେପଟେ ଏବେ ବର୍ଷା କେମିତି ହଉଛି?
ଆମ ଏପଟେ ବର୍ଷା ପ୍ରବଳ ହଉଛି। ଏବେ ବି ଟିକେ ଟିକେ ପକଉଛି। ତ କମିଯାଇଛି। ତଥାପି ଟିକେ ଟିକେ ପକଉଛି।
ହଁ।
ବର୍ଷା ହେଇଗଲା ପରେ କାଦୁଅ ହୋଇଯାଉଛି ରାସ୍ତାଘାଟ ସବୁଆଡେ ପାଣି ମେଞ୍ଚେ ହେଇଯାଉଛି। ତାପରେ ଗାଡି ନେଇକି ଯଦି ଯିବେ ଗାଡି ଅଳିଆ ହେଇଯାଉଛି କାଦୁଅ ହେଇଯାଉଛି। ତାପରେ ଦାଣ୍ଡରେ ଯାହାର ସବୁ ଅଛି। ତାଙ୍କର ପାଣି କାଦୁଅ ହେଇଯାଉଛି। ସାପ ବାହାରୁଛି। ତାପରେ ଏବେ ବିଲରେ ସବୁ ତଳା ବୁଆ ହଉଛି। ତ ତଳା ପ୍ରାୟ ଲୋକଙ୍କର ମରି ଯାଉଛି। ପାଣି ଏବେ ହେଇ ପଚିଯାଉଛି। ତାପରେ ହଳ ଯାହାର ହେଇଛି ସବୁ ସାପ ବାହାରୁଛି। ଦୁନିଆ ପ୍ରକାର ଅସୁବିଧା ହଉଛି। ଯାହାର ସାର ଫାର ପଡିଛି ସାରଟା ଅଧିକ ଦାମ ଦେଇକି ସିଏ କିଣିଛନ୍ତି। ତ ସିଏ ବି ନଷ୍ଟ ହେଇଯାଉଛି।
ହୁଁ ସେଇ ସବୁ କ୍ଷୟକ୍ଷତି ବହୁତ ଖରା ହଉଛି ଏବେ। ହଁ ବର୍ଷ ହଉନଥିଲା। ବର୍ଷା ହଉନଥିଲା ହଉନଥିଲା ଏକଦମ ଏତେ ହେଲା ଯେ ଯେମିତି ଏତେ ଯେମିତି ଏତେ ଗୁଡା ହେଲା ଦି ତିନି ଦିନ ହବ ପୁରା ଲାଗିକି ଅଛି। ପୁରା ଆମର ବିଲ ଗୁଡାକୁ ଆପଣ ଦେଖିବେ କାଲି ରା ରାତିସାରା ଆମର ଏଠି ପୁରା ବର୍ଷା ହେଇଛି। ସେଥିପାଇଁ ଆମ ବିଲ ସବୁ ଏମିତି ଦେଖାଯାଉଛି ଯେମିତି ନଦୀ। ସମୁଦ୍ର କି ଗୋଟେ ଆଉ। ମାନେ ଆଖି ପାଉନାହିଁ ଏତେ ଅନେଇଲେ। ଯେତେ ଅନଉଥିବ ସେତେ ଆଖି ପାଉନଥିବ। ଆମର ପୁରା ପାଣି ହେଇଯାଇଛି ଯିଏ କହିବ ସମୁଦ୍ର। ହଁ କିନ୍ତୁ ତାହା ଭିତରେ ପଶିବେ ନାହିଁ କାରଣ କଙ୍କଡା ମଙ୍କଡା ସାପ ଫାପ ଦୁନିଆ ବାହାରିଥିବ ଆପଣଙ୍କ ଗୋଡକୁ କାଟି ଦେଇପାରନ୍ତି। ଆପଣ ସର୍ବଦା ସଚେତନରେ ସର୍ବଦା ସବୁ ଜାଗାକୁ ଯିବାକୁ ଚେଷ୍ଟା କରିବେ। କେବେବି କାହା ମନରେ ବାଧା ଦେବେ ନାହିଁ। ବୁଝିଲେ ସଉ ତ ମନ ସଫା ରଖିକି ଯିବେ କିଛି ଆପଣଙ୍କ ସହିତ କୌଣସି କ୍ଷେତ୍ରରେ ବି ଆପଣଙ୍କ ସହିତ କିଛି ଖରାପ ହବ ନାହିଁ ଆପଣ ଯେତେ ଭଲ ଚାହିଁବେ ସେତେ ଭଲ ହବ। ଆପଣ ଶୁଣନ୍ତୁ ମୋ କଥା ଗୋଟେ ଆପଣ ଆମିଷ ଛାଡି ଦିଅନ୍ତୁ ଆମିଷ ଖାଆ ନ୍ତୁ ନାହିଁ ଆଉ ଆମିଷ ହେଲା ଭଲ କଥା ନୁହଁ। ଆମିଷ ଖାଇଲେ ସ୍ୱାସ୍ଥ୍ୟରେ ଓହୋ ଆମିଷ ପ୍ରିୟ ହେଲେ ଆପଣ ଦେଖ ତମେ କୁହନା ଯେ ମୁଁ ଆମି ଆମିଷଟା ଏଥିପାଇଁ ଛାଡୁଛି ଆପଣ ସର୍ବଦା ଗୋଟେ ଚାହାନ୍ତୁ ଆପଣଙ୍କୁ କିଛି ଗୋଟେ ମାନେ ଆପଣ ଏ ତ ଘୃଣା କରନ୍ତୁ, ଘୃଣା କଲେ ଆମେ ଛାଡି ଦେଇପାରିବା। ଯଦି ଆମେ ଚାହିଁବା କି ମୁଁ ଆଇଁଷ ଖାଉନି ଆଉ। ଏମିତି ଚାହିଁଲେ ହେଇପାରିବନି ସେମିତି ଚାହିଁଲେ ଯଦି ତମକୁ ଜଣେ କହିବ ଚାଲ ବେ ଆଇଁଷ ଖାଇଦବା। ତମେ ଯାଇକି ଗ୍ରହଣ କରିକି ଖାଇଦବ ଖାଦ୍ୟଟି ଖାଇଦବ। କିନ୍ତୁ ଆପଣଙ୍କୁ ସର୍ବା